କ
ଏଇ ବସିଥିଲି। ଆପଣ? ଆଉ ରୋଷେଇ ସରିଲାଣି?
ନାଇଁ ରୁଟି ଭଜା ହଉଛି, ସରିନାଇଁ।
ଆଉ ତମେ କଣ କରୁଛ?
ଏଇ ବସିଥିଲି ଏଇ ବାହାରେ ଆଉ।
ରୋଷେଇ?
ଆଉ ରୋଷେଇ ମାନେ ସରିଗଲାଣି ଆଉ ଖାଲି ରା ତିରେ ରୁଟିଟା ସାଙ୍ଗେ ସାଙ୍ଗେ ବନେଇବୁ ଖାଇବୁ ଆଉ।
ହଁ ଏଇଟା ବନେଇ ଦେଇ ରଖିଦେଲେ ଥଣ୍ଡା ହେଇଯିବ।
ହୁଁ ଆ ଥଣ୍ଡା ହେଇଗଲେ ଆମର କିଏ ଖାଇବେନି ନା ଆମର ପୁରା ଗରମ ଗରମ ଖାଇବେ ସବୁ।
ଓହୋ। ହୁଁ।
ଆଉ ସେଥିପାଇଁ ଆଉ।
ହୁଁ କଣ ରୋଷେଇ କରିଥିଲେ ଆଜି?
ହଁ।
କଣ ରୋଷେଇ କରିଥିଲେ ଆଜି?
ଆଜି ମିକ୍ସ ଭେଜ କରିଦେଇଛି ତା ସାଙ୍ଗକୁ ରୁଟି ଆଉ।
ହୁଁ ଭଲ। ଆଉ।
ହଁ ଆପଣଙ୍କର ଆଜି କଣ ରୋଷେଇ ହେଇଛି?
ଆମର ଆଜି ଭଜା କରିଛନ୍ତି ଆଉ ରୁଟି। ରାତିରେ ତ ସେ ହୁଁ।
ତ ଭଲ ଅଛି ସବୁ ଭଲ।
ଆଉ ଆଉ କଣ କୁହନ୍ତୁ
ଆଉ କଣ କେମିତି ରଜ ପାଳନ କଲେ କଣ କେମିତି କଲେ?
ହୁଁ ରଜ ଭଲ ସେଲିବ୍ରେଟ କଲୁ ଆଉ
କୋଉଠିକି ଯାଇଥିଲେ ବୁଲିବା ପାଇଁ?
ଯାଇଥିଲୁ ଫାଷ୍ଟ ରଜ ଦିନ ଘଟଣା ଯାଇଥିଲୁ
ହୁଁ ଘଟଗାଁ ଏ ବର୍ଷ ବହୁତ ଭିଡ
ହଁ ବହୁତ ଭିଡ ହେଇଥିଲା
ହଁପ ଲାଷ୍ଟ ଦିନ ଲାଷ୍ଟ ରଜରେ ଯାଇଥିଲୁ ମାନେ ଗାଡିିକ ତମେ ସାଇଟ ବି କରିପାରିବନି ମାନେ କ
ଉଁ ଆମେ ତ ଫାଷ୍ଟଯ୍ୟ ଦିନ ଯାଇଥିଲୁ ବସ ରେ ଯାଇଥିଲୁ ଆଉ ଜାମ ଟିକେ ଥିଲା ଆଉ
ହୁଁ କଟକ ଭୁବନେଶ୍ଵର ଭଳିଆ ତମେ ତାଙ୍କୁ ଆଡେଇ ପାରିବନି ମାନେ କଟକ ଭୁବନେଶ୍ଵର ଟ୍ରାଫିକ ଯେମିତି ଏଇ ଯୋଉ ଘ ଟ ଗାଁ ରେ ସେମିତି ଟ୍ରାଫିକ୍ ଆମେ ମୁଁ ଜଣେ ପିଇ ଶାଶୁଙ୍କୁ ଧରିକି ଆସୁନୁ ବୁଢୀ ବୟସ୍କ ନାଇନଟି ମୁହନ୍ତି ପଞ୍ଚାନବେ ବର୍ଷ ହେଲାଣି
କେତେ ପଞ୍ଚା ନବେ?
ପଞ୍ଚାନବେ ବୟସ ହେଲାଣି ତାଙ୍କୁ ଧରି ଆମେ ଆସଥିଲୁ ଯଉ ଟ୍ରାଫିକ ଯାମ କଷିକି ଜୋରରେ ରାସ୍ତା ଗାଡି ଟା ସାଇଡ ଦେଲାଣି। ପୁରା ଜାମ ଜୋର ଯେହେତୁ ସେ ଯୋଉ ବୁଢୀ ଲୋକ ଟା କହିବୁ ଯେମିତି ହେଲେ ମୁଁ କହିଲି ମା ଏଇଠି କଣ ହେଇଯିବ ନା କଣ। ତାଙ୍କୁ ଖାଲି ଗୋଟେ ରୁମ୍ ମାରିଲେ ବିଞ୍ଚି ବିଞ୍ଚି ବିଞ୍ଚି ବିଞ୍ଚି ଧରିକି ମୁଁ ଆସିଲି।
ହଁ ପା ବହୁତ ଆମେ ବି ଯାଇଥିଲୁ। ଓ ଆମେ ବସରେ ବସା ଯାଇଥିଲୁ। ଉ କିନ୍ତୁ ମାନେ ଲାଇନ୍ କସି ଲମ୍ବା ଲାଇନ୍ ଠିଆ ହେଇ ମ୍ୟାକ୍ସୟମ ପଇଁଚାଳିଶ ମିନିଟ୍ ପରେ ଖଣ୍ଡେ ହବ ଠିଆ ହେଇକି ଭିତରକୁ ଗଲୁ ଦର୍ଶନ
ବହୁତ ଲମ୍ବା ଲାଇନ ବା।
ହଁ ବହୁତ ଲମ୍ବା ଲାଇନ ଥିଲା ତାପରେ ଦର୍ଶନ। କାମ ସାରିକି ଆସିଲା ପରେ ଏମିତି ଫଟୋ ଉଠେଇବା ପାଇଁ ବି ଟିକେ ମାନେ ଫାଙ୍କା ନଥାଏ ଏତେ ଜାମ୍ ଥିଲା। ଆଉ ସେମିତି ଦର୍ଶନ କଲୁ ଦର୍ଶନ କରିକି ଟେକେ ବୁଲାବୁଲି କରିକି ଏ ଭୋଗରାଗ ଧରିକି
ଆମେ ଭୋଗ ବି କିଣିନୁ ସେ ନଡିଆ କୋରା କିଣିନୁ। କିଛି ବି କିଣିନୁ ଆମେ ସେମିତି ଆଇଲୁ।
ହଁ ଆଚ୍ଛା ତାପରେ ଆମେ ଯୋଉ ଯାଇଥିଲୁ ବସ୍ ଟାଇମରେ ଯାଇଥିଲୁ ନା ପୁଣି ବସ୍ ବସ୍ ରେ ଯାଇଛୁ ମାନେ ବସ୍ ସମୟରେ ପୁଣି ଆସିବାକୁ ପଡିବ।
କୋଉଠୁ ବସ୍ ବାହାରିକି ଗଲା। ଆଜ୍ଞା ମାନେ କୋଉଠୁ ବସ୍ ବାହାରିକି ଗଲା ମାନେ କୋଉ ଇଏ
ଆମର ସୁଆଁପଦାରୁ ମୁଁ ବସ୍ ଚଢିଲୁ।
ହଁ ସୁଆଁପଦା ପୁରା ଡାଇରେକ୍ଟ ବସ୍ ବୋଧେ ଆଉ।
ହଁ ହଁ।
ହଁ ଆଉ।
ହଁ ଆଉ ତମର ସବୁ ଭଲ ନା।
ହଁ ଭଲ ଏଇ ଝିଅ ଟାକୁୁଆ ସେଇ ଦଳି ଖେଳିତେ ଗଲା ଯେ ଆମ ସେ ପଡିଥିଲା ଏଇ ଯୋଉ ଟୋଟାରେ ଆମର ଦୋଳି ପଡିଥିଲା ସେଇଠି ହଁ ସେଠି ବାରମ୍ବାର ଯାଏ ଆଉ ସେ ଡରିଥିଲା ନା କଣ ଜମା ଖାଉନି ପିଉନି କିଛି କିଛି ଗଲାନି କଲାନି ଯେତେବେଳେ ମୁଁ କହିଲି ମନେ ଛୁଆଟା ଖାଏ ପିଇ ଔଷଧ ଖାଉନି କଣ ହେଇଛି ତାର। ସୁଧୁ ଅନଉଣ ଖାଇବାକୁ ମୁଁ କହି ତା ବାପା ଆସିଥିଲେ ଯେ ମୁଁ ଏନି ଟିକେ ଲୁଣ ମନ୍ତୁରେଇ ଜାନି ଆଣିବ ଦେଖିବା ଛୁଆଟା ଖାଉନି କଣ ପାଇଁ। ଆଉ ସେ କହିଲେ ମୁଁନି ବୋଉ ଟିକେ ଝାଡି ଦିଏନି ତାକୁ ଦେଖିବା। ଖାଲି ତୁଳସୀ ପତ୍ର ଟେ ଝାଡିଦେଲି। ସେ ଝାଡି ଦେଇଛନ୍ତି ତାକୁ ପୁରା ଜର ପୁରେଇଦେଲା । କିଛି ନଥିଲା କି ମୁଁ ଜ୍ୱରପୁରା କଣ କରିବି ଅଛନ୍ତି ଇଏ ପଳେଇନି କିଛି ମୋତେ ଆଉ ଉପାୟ ଦୁଶିବନି। ସିଏ ପୁଣି ସେଇ ଆମ ଦିଅର ଥିଲେ। ଆଉ ସିଏ ଗାଡିରେ ଧରିକି ପୁଣି ଗଲେ କୋଉଠି ଝାଡିକି ଆଣିଲେ। ଛୁଆ ମୋର ପୁରା ଖାଡା ହେଇକି ବୁଲା ଖାଇଲା ପିଇଲା ସବୁ କଲା।
କାହାର ଦୃଷ୍ଟି ପଡିଯାଇଥିବ
ହଁ ଏଇ ଛୁଆଙ୍କୁ ନେଇ କୋଉଠିକୁ ଯିବୁ।
ହଁ।
କୋଉଠିକି ଯିବୁ ଯେ କଣ କରିବୁ ଛୁଆଙ୍କୁ ନେଇକି।
ହୁଁ।
ହଁ ସେଇପ ଦେହ ତ କେତେବେଳେ ଛୁଆଡାର ଦେହ ଆମର ଭଲ ହେଲାନି। ସବୁବେଳେ ଖରାପ।
ଓ ହଁ।
ହୁଁ ଆଉ ତମେ ଏବେ କଣ କରୁଛ ପାଠ ପଢୁଛ ନା ନା ଭାଇସ ୱାଇଫ? ନା ଗୃହିଣୀ?
ହଁ ଅନମାରେଡ ମୁଁ ବାହା ହେଇନି।
ହେଇନୁଁ ଅହୋ ଓହୋ।
ମୁ ପ୍ଲସଥ୍ରୀ ସାରି କିଏ ୱାନ୍ ଇୟର୍ ହେବ ଏବେ ଘରେ କୋଚିଂ ନେଉଛି ଅନଲାଇନ୍ ଆଉ।
ଓହୋ କୋଚିଂ ନଉଛ କୋଉ ବିଷୟରେ ନଉଛ?
ଡିଫ୍ରେନ୍ସଲେ
ଡିଫରେସ ଲାଇନରେ ଅହଁ ହଁ। ଭଲ ଆଉ କଣ ଖାଇଛ ସନ୍ଧ୍ୟାରେ?
ସନ୍ଧ୍ୟା ବେଳେ ଆଜି ହାଲକା ଟିକେ ଖାଇଥିଲି ପୁରୀ ଉପମା।
ଆଉ କିଏ ଅଛନ୍ତି ସବୁ ଘରେ?
ଘରେ ଆମେ ତିନି ଭଉଣୀ ବାବା ମାମା
ହଉ ତମେ ତିନି ଭଉଣୀ ତମେ କେତେ ନମ୍ବର?
ବଡ଼
ବଡ ସଭା ଆଃ ଆଚ୍ଛା ଆ ସାନ ଦିଜଣ?
ହଁ ଜଣେ ଡିପ୍ଲୋମା କରୁଛି ପ୍ଲସ ଟୁ ପରେ ଆଉ ଜଣେ ଅଷ୍ଟମ ପଢୁଛି।
ଅଷ୍ଟମ ପଢୁଛନ୍ତି ଓହୋ ହୁଁ ଘର ଶୁଆଁପଦା ବୋଧେ।
ନାହିଁ ସାଙ୍ଗ ଘର ଆମର ତରୁଆ
ତରୁଆଃ
ସୁଆଁପଦା ଏଠୁ ସାଢେ ଚାରି କିଲୋମିଟର ହବ।
ଓହୋ। ଆଉ ଆଉ କେବେ ଆସ ଆମ ଆଡେ ବୁଲି?
ଆଉ ଯିବା ଆଉ।
ହୁଁ।
ହଁ।
ତମେ ସିନା ଆସିଥାନ୍ତା ଆମ ଗାଁ ରଜ ଦେଖିଥାନ୍ତ ହଁ ହଁ।
ଡାକିଥିଲେ ଯାଇଥାନ୍ତି ନା ଆଉ।
ହଁ ସେଟା ବି ଗୋଟେ କଥା ମୁଁ ଡାକିନି କହିନି ହବ କେମିତି?
ହଉ ଯିବା ନେକ୍ସଟ ଟାଇମ ଯିବା ଆଉ।
ରଜ ସବୁ କଣ କଲ? ଦୋଳି କେତେ ଖେଳିଛ କଣ କରୁଛ ସବୁ?
ହଁ ଦୋଳି ମୁଁ ବସ ଖେଳେନି ଟିକେ ମୁଣ୍ଡ ଫୁଣ୍ଡ ବୁଲାଏ ବାନ୍ତି ଫାନ୍ତି ହୁଏ ବୋଲି।
ତମ ଗାଁରେ ରଜ ଭଲ ହୁଏ ନା?
ହଁ ଭଲ ହୁଏ।
ହୁଁ‌। ଆଉ ତମେ ରୋଷେଇ ଶିଖି ଚନା ମାମା କରନ୍ତି?
ରୋଷେଇ ସବୁ ଶିଖିଛି କିନ୍ତୁ ଯେହେତୁ ମୁଁ ଘରେ ବେଶୀ ଟାଇମ ରୁହେନି କମ୍ପ୍ୟୁଟର କ୍ଲାସ୍ ଥାଏ ଅଲଗା ବି କାମ ଟିକେ ଥାଏ ତ ସେଥି ପାଇଁ, ବୋଉ ରୋଷେଇ କରିଦିଅନ୍ତି କିନ୍ତୁ ରାତି ବେଳେ ଟା ମୁଁ କରେ।
ହୁଁ। ଆଉ।
ଦେହପାହ ସମସ୍ତିଙ୍କର ଭଲ?
ତମକୁ ମାନେ କୋଉ ରେସିପିଟା ଟିକେ ଭଲ
କରି ଆସେ? କଣ ସବୁ କଥା ଆସେ। ସେମିତି ଭ
ହାଁ ଶୁଣ ବାହାଘର ସରିଲାଣି ମାନେ ଓଭିଅସଲି ସବୁ କରୁଥିବ। କିନ୍ତୁ କୋଉଟା ଗୋଟେ ତମକୁ ଟିକେ ଭଲ ଲାଗେ କି ନାଇଁ ମୋତେ ଏଇ ରେସିପିଟା ଟିକେ ବେଶୀ
ଆମର ଆମିଷ ଉପରେ ଟିକେ ଭଲ କରୁ ଆଉ।
କଣ ଚିକେନ୍ ନା ମଟନ୍?
ହୁଁ, ହୁଁ, ହୁଁ ଚିକେନ୍। ଆମର କିଏ ମଟନ୍ ଖାଆନ୍ତିନି, ଆମ ଘରେ।
ଓହୋ।
ଆମେ ସିଏ ମଟନ ଖାଆନ୍ତିନି ମାଛ ଖାଆନ୍ତିନି। ଆଉ କଙ୍କଡା ନୁହେଁ, ଏ କିଛି ନୁହେଁ ଆମର ଖାଲି ସେ ଚିକେନ୍ ଟିକେ। ଅଣ୍ଡା ଟିକେ ଖାଆନ୍ତି।
ଆଚ୍ଛା।
ହୁଁ। ଆଉ ତମକୁ କଣ ଲାଗେ ଭଲ ଖାଇବା ପାଇଁ?
ଖାଇବାକୁ କହିବାକୁ ଗଲେ ମଟନ୍ ମୁଁ ଟୋଟାଲି ଖାଏନି।
ହୁଁ।
କାହିଁକିନା ମୋର ଏଲାର୍ଜି ତ ଖାଇଲେ ଦେହହାତ
ହଁ, ମଟନ ଖାଇଲେ ଏଲାର୍ଜି ବାହାରି ପଡେ।
ହଁ ଆଉ ହଉ ହଉଛି ଚିକେନ୍ ଖାଏ, ଚିକେନ୍ ର ଯାହାବି ଖାସ୍ କରି ଚିକେନ୍ ର ଟିକେ ବିରିୟାନୀଟା ଟିକେ ବେଶୀ ଭଲପାଏ।
ହଁ ଚିକେନ୍ ବିରିୟାନୀ ମୁଁ ବା ବିରିୟାନୀ ବହୁତ
ଆଉ। ଚିକେନ୍ ର ପ୍ରାୟ ସବୁ ମୋତେ ଭଲ ଲାଗେ, କେବଳ ତରକାରୀ କି ଛାଡ଼ିକି।
ହୁଁ, ତରକାରୀର ଆଳୁ ଝୋଳକୁ ଭଲ ଲାଗୁଥିବ।
ହଁ, ଆଳୁ ଝୋଳ ଟା ଖାଇଥାଏ ଟିକେ ଭଲ ଲାଗେ କିନ୍ତୁ ଚିକେନ୍ ର ମାନେ ସେଇ ଟାଇମରେ ଚିକ ଚିକେନ୍ ଫିସ୍ ଟା ଖାଇବା ପାଇଁ ଭଲ ଲାଗେନି।
ହଁ ବା। କଣ କରିଆ, ନା ଆମର ସମସ୍ କହିବେ ବିରିୟାନୀ ବନେଇବା ପାଇଁ ବିରିୟାନୀ ବନେଇଲି ଥରେ ମତେ ସେଇ ଆମ ଘ ଆର ଯୋଉ ମଳାସୁର ଘର ଆସିଥିଲେ। ଆଉ ସେ ମାଉସୀ ଶାଶୁ ବି ଆସିଥିଲେ, ଆଉ ତାଙ୍କ ଝିଅ ଗୁଡା ସବୁ ହଷ୍ଟେଲ ରେ ପଢନ୍ତି ତ ସେମାନେ ସବୁ ଆସି ଥିଲେ। ସେଇଦିନ ବିରିୟାନୀ କରିଥିଲି କହିଲେ ଭାଉଜ ହୋଟେ ହୋଟେଲ୍ ର ଭଳିଆ ହେଇଛି ବିରିୟାନୀ। ବିରିୟାନୀ ଟା ବି ଭଲ ହୁଏ, ହୁଁ।
ଭଲ ବନାଅ ତାହେଲେ ଆଉ।
କରେ ସେମିତି ଆଉ। ସବୁ କଥା କରେ।
ହଉ କେବେ ବିରିୟାନୀ ଗୋଟେ ବନାଅ ଆଉ ଯିବେ ଆଉ।
ହଁ ଆସ ନିହାତି ଭାବେ। ଏଇଟା କଣ ଯେ ଟାଇମ୍ ଟେକିଂ ଦରକାର୍ ତ ଟାଇମ୍ ଅନୁସାରେ କରିବାକୁ ପଡିବ ତ ଏଇ ଛୁଆଙ୍କ କତିରେ ଟିକେ କରିହଉନି, ନହେଲେ ନାଇଁ ସବୁ ଖାଇବା ପାଇଁ ଇ ସମସ୍ତେ ଟାଇମ୍ ଲାଗିବ, ଏଇ ଛୁଆ କେଁ ହଉଥିବେ ମେଁ ହଉଥିବେ ଭେଁ ହଉଥିବେ କିଏ କହୁଥିବ ଖାଇନି କିଏ କହୁଥିବ ଇଏଟା ହେଲାନି ହେଲାନି କଲା ବେଳୁକୁ ବିରକ୍ତ ଲାଗୁଥିବ। ଦେ ଯାହା ଅଛି ଚଳେଇ ଚୁଳା ଦେ ଖାଇଦେ। ହୁଁ। ଆଉ
ଆଉ-ଆଉ ଘରେ ସବୁ କିଏ-କିଏ ଅଛନ୍ତି?
ଘରେ ହଁ ଏଇ ବାପା ବୋଉ ଉଁ ଆମ ଝିଅ ମୁଁ ତା ବାପା ତ ବାହାରେ ରୁହନ୍ତି। ଆଉ ଆମ ସାନ ଜା ତାର ପୁଅଟେ। ଆମ ସାନ ଦିଅର ବି ସିଏ ବାହାରେ ବି ଅ ଆସିଚନ୍ତି ପଳେଇବେ ରଜକୁ କାଲି ନା ପରଦିନ ପଳେଇବେ।
ଆଚ୍ଛା।
ହୁଁ।
ଆଉ-ଆଉ ତମକୁ କଣ ସବୁ କରିଆକୁ ଭଲ୍ ଲାଗେ?
ଭଲ ତ ସବୁ କଥା ସେମିତି ନାହିଁ ଯେ ଏଇଟା କି ଏଟା
କିଛି ଭଲ ବାହାରେ ବୁଲିବା କୁଆଡେ ଯିବା
ହଁ ବୁଲାବୁଲି କଥା କାହାକୁ ନ ଭଲ୍ ଲାଗେ। ହିଁ ହିଁ ଶାଶୁଘରୁ ଫିଟିନୁ ମାନେ ବୁଲିବା ପାଇଁ।
ବେଶୀ କୋଉଠିକି ଟିକେ ଯିବା ପାଇଁ ଭଲ୍ ଲାଗେ?
ବେଶୀ ଏ ପୁରୀ-ପୁରୀ ଏମିତି ଜାଗା ଆଉ। ହୁଁ।
ଚାଲ ତାହେଲେ କେବେ ଗୋଟେ ପ୍ରୋଗ୍ରାମ୍ ରଖିବା ଯିବା ପୁରୀ ଆଉ।
ହଁ, ଭଲ ହୁଅନ୍ତା।
ଯିବା ତାହଲେ ଆଉ।
ହଁ ହଉ ତାହେଲେ ଝିଅଟା ଖାଇବ ବୋଲି ଡାକିଲାଣି ପରେ କରିବି।
ଆଚ୍ଛା-ଆଚ୍ଛା
ହଁ।